ହାଲୋ।
ହଁ ହଁ କୁହ।
କଣ କରୁଚ?
ଏଇଠି ବସିଥିଲି ଆଉ।
ହୁଁ ଓ ଖିଆପିଆ
ହଁ ହଁ ଖିଆପିଆ ସରିଲାଣି।
କଁ ଖାଇଲ?
ମୁଁ ଏଇ ଇଟିଲି ତରକାରୀ ଏମିତି ଖାଇଥିଲି ଆଉ।
ହୁଁ ହୁଁ ଆଉ ଆଜି ରୋଷେଇ ବାସ କଣ ହେଇଚି? ହୁଁ।
ହଁ ହଁ ଆଉ ରୋଷେଇ କଣ ମାଆ କଣ ରୋଷେଇ କରିବେ ଆଉ ମୁଁ ଜାଣିନି ଠିକ୍ ସେ।
ହୁଁ
ଆଉ ତମ ଆଡ଼େ ଆଜି ବର୍ଷା ହଉଛି?
ହଁ ବର୍ଷା ତ ସଖାଳୁ ହଉଚି ଆମର ଇଆଡ଼େ ଲାଇନ ବି ନାହିଁ କଟି ଯାଇଚି।
ହ
ସଖାଳୁଠୁ ତ ବର୍ଷା ହଉଥିଲା।
ଆଉ ହଉଛି ଦେହ ଭଲ ଅଛି?
ହଁ ଦେହ ସେମିତି ଅଛି ଆଉ ଏଇ ପାଗ ଯୋଉ ଚେଞ୍ଚ ହେଇ ଯାଉଚି। ଥଣ୍ଡା ଫଣ୍ଡା ଟିକେ ହଉଚି ଆଉ।
ଆଉ ତମେ କଣ ଖାଇଛ?
ମୁଁ ପିଠା ଖାଇଥିଲି ଆଉ
କୁ କୁଆଡ଼େ ବୁଲିବାକୁ ଯିବାର ଅଛି ନା କଣ?
ହୁଁ ଏଇ ଯୋଉ ରଥଯାତ୍ରା ବେଳେ ପୁରୀ ଅଛି ତ।
ତମେ ଆଗରୁ କେବେ ଯାଇଚ ରଥଯାତ୍ରାରେ ପୁରୀ?
ହୁଁ।
ଯାଇନ କେବେ?
ପ୍ରାୟ ଟାଇମ୍ ହଁ ପ୍ରାୟ ଟାଇମ୍ ଯାଉ ଆଉ।
କଣ ଘର ପାଖାପାଖି ନା କଣ?
ନା ନା ଦୂର ଘ ଦି ଘଣ୍ଟା ଅଢେଇ ଘଣ୍ଟା ଲାଗେ।
ଆଚ୍ଛା ସମସ୍ତେ ଯାଅ ତାହେଲେ ମିଶିକି ନୁହେଁ କି?
ହୁଁ।
ଆଉ ଏଥରକ ବି ଯିବାର ଅଛି।
ହଁ ଏଥର ବି ଅଛି ଯିବାରେ।
କଣ କେମିତି ଯାଅ କୁଆଡ଼େ ଯାଅ କଉଁଠିିକି?
ଅମିତି ଫ୍ୟାମିଲି ଲୋକ ସବୁ ଯାଉ ଘର ଲୋକ। ପୁରୀ ଯାଉ ସେଠୁ ଗଲାବେଳେ ଲିଙ୍ଗରାଜ ମନ୍ଦିର ଯାଉ। ତାପରେ ପୁରୀ ମାତା ମଠ ଦେଇକି ଆସିବ ଆଉ।
ହଁ ହଁ ରଥଯାତ୍ରା ମାନେ ଦିନରେ ଯାଅ ରଥଯାତ୍ରା ଦିନ ହିଁ।
ନା ନା ନା ବାହୁୁଡା ବେଳେ ଆଉ
ଆଚ୍ଛା
ଏ ଗୁଡୁ ମୋ ଫୋନ ଆଇଲା ଦେଖ୍ଇଲୁ ନା କଣ ଠିକ ଭଲ ହେଲାୁ
ହ୍ୟାଲୋ ହ୍ୟାଲୋ
ହଁ ହଉନା
ହଁ ହଁ ଆଉ ହଉଛି କୁଆଡ଼େ ବୁଲିବାକୁ ଯିବାର ନାହିଁ ପୁରୀ ଯିବାର ଅଛି ନୁହେଁ କି
ହଁ
ଲିଙ୍ଗରାଜ ମନ୍ଦିର ତାହେଲେ ତମେ ସବୁବେଳେ ପ୍ରାୟ ଯାଅ ବୁଲିବା ପାଇଁ ଘର ପାଖରେ ବସେ
କଦି ଗଲା ହଁ ପୁରୀ ଗଲା ବାଟରେ ଯାଅ ଆଉ
କେତେ ଥର ଏମିତି ଯାଇଛ ତଥାପି ନା ସବୁଦିନେ ମାନେ ଏମତି କହିବାକୁ ଗଲେ କିଛି ଭଲ ଦିନ ହେଲେ ଯାଅ ହ୍ୟାଲୋ
ମୁ ଫତ ସେ ଲାଷ୍ଟ ଡଟ ଗଉ ହେଲା
ହଁ ହଁ କୁହ କୁହ
ମୁ କେେିନ ସେ ଡି ଡିସେମ୍ବର ଲାତେଡ ରୁପ ଆଉ
ଆଚ୍ଛା ଆଉ ସମସ୍ତ କଣ କରୁଛନ୍ତି ତମ ଦେହ ଭଲ ଅଛି
ହଁ ଦେହ ଭଲ ଅଛି
ଆଉ
ଆଉ ତମର କଣ କରୁଛନ୍ତି ସବୁ ଘରେ
ଘରେ ତ ଏବେ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ଆଉ କଣ
ହୁଁ ଆଉ ରୋଷେଇବାସ କଣ ଆଜି
ଆଉ ରୋଷେଇବାସ ମା କଣ କରିବ ମୁଁ ତ ଜାଣିନି ଠିକସ ଆଉ ତମକୁ ରୋଷେଇ କରି ଆସେ
ତୁ
ହ୍ୟାଲୋ ମୁଁ କହିଲି ତମକୁ ରୋଷେଇ କରି ଆସେ
ହଁ
କଣ ସବୁ ବନେଇ ଜାଣିଛ ଭେଜ୍ ନନଭେଜ୍
ମୁଁ ପ୍ରାୟ ସବୁ ଜିନିଷ ଜାଣିଛି ଆଉ
ଆଉ ତମକୁ ନନଭେଜ ରେ କଣ ଖାଇବାକୁ ଭଲ ଲାଗେ
ମତେ ଚିକେନ ଭଲ ଲାଗେ ଚିକେନ କଂକଡା
ଆଚ୍ଛା ଚିକେନ ବନେଇଛ
ହୁଁ
କେମିତି କଣ ବନାଅ
ଫାଷ୍ଟ ଆଳୁ ଭାଜି ପିଆଜ କାଟି ତାପରେ ଅଦା ରସ ଛି ଆଉ
ଆଚ୍ଛା ଆଚ୍ଛା ଅଦା ରସୁଣ ପେଷ୍ଟ ଆଉ କିଛି ମସଲା ଗୁଣ୍ଡା ପକାଅନି
ହଁ ପକାଏ ଚିକେନ ମସଲା ଲଙ୍କା ପାଉଡର ଗରମ ମସଲା
ହଁ ସେମିତି କଣ କରରେ ଟିକେ ପ୍ରୋସେସ୍ କହିଲେ ଟିକେ ଅଧିକା ମାନେ ଟାଇମ୍ ଲାଗିବ ତ ସେହି ହିସାବରେ ହେଇଯିବ ନା ଆଡ଼ଜଷ୍ଟ
ହଁ ଫାଷ୍ଟ ତ ଆଳୁ କାଟିକି ଧୋଇକି ତାକୁ ଭାଜି ଦଉ
ତାପରେ ପିଆଜ ଭାଜି ଦଉ ସେଇ ତେଲରେ ସେ ପିଆଜ ଟିକେ ବ୍ରାଉନ ହେଇଗଲା ଉଁ ସେଥିରେ ଅଦା ରସୁଣ ପେଷ୍ଟ ଯୋଉ ହେଇ ଥିବ ତାକୁ ସବୁ ପକେଇଦିଏ।
ଆଚ୍ଛା
ତାପରେ ସେ ଟିକେ କଷିଲେ ଓ ତାପରେ ମସଲା ମସଲା ଦେଉ ତା ଦେହରେ ଲଙ୍କା ପାଉଡର ଚିକେନ ମସଲା ପକାଏ ପ ଉସୁମ ପଟେଈ
ଶୁଭୁନି ଶୁଭୁନି ଭଏସ
କିନ୍ତୁ ମ ମସଲି କସଲ ଚିକେନ ଧୋଇକି
ତୁମ ନେଟୱାର୍କ ହଉନି ବୋଧେ ନେଟୱାର୍କ ଯେଉଁଠି ହେବ ସେଠିକି ଆସ। ଭଏସ୍ କଟୁଛି
ହ୍ୟାଲୋ
ହଁ ହଁ ଏବେ ଶୁଭିଲା ନାଇଁ ତଥାପି ଭଏସ୍ କଟୁଛି।
ଶୁଭୁନି
ହଁ ଏବ
ଟିକେ ବର୍ଷା ହେଇଚି ତ
ହଁ ହଁ
ଏବଂ ତାପରେ ଚିକେନ ଧୋଇ ଦେଇ ପକେଇ ଦଉ ସେ ଟି କେ କସିି ଆସିଲେ ଯୋଉ ଆଳୁଟା ଭାଜିିକି ରଖୀ ତ ଶେଷରେ ଆଳୁ ପକେଇ ଦେଉ
ହଁ ତାପରେ ଯେତିକି ପାଣି ଦର କାର ପାଣି ଦିଆ ହୁଏ ଆଉ।
ହଁ
ଚିକେନ ସାଙ୍ଗକୁ କଣ ଖାଇବାକୁ ଭଲ ଲାଗେ ଅରୁଆ ଭାତ ନା ଉଷୁନା ଭାତ ନା ରୁ ଟି କଣ?
ଅରୁଆ ଭାତ ଅରୁଆ ଭାତ।
ଆଚ୍ଛା ଅରୁଆ ଭାତ ସହିତ ଚିକେନ ହେଇଗଲା ଆଉ କିଛି ଦରକାର ପଡିବନି ନୁହେଁ କି
କୁଡ଼ି ସାଲାଟ ଟିକେ ଦରକାର ଆଉ।
ଆଚ୍ଛା ଆଉ ସବୁ ଭେଜରେ କଣ ଖାଇବାକୁ ଭଲ ଲାଗେ?
ଭେଜ୍ ରେ ଛତୁ ପନିର
ହଁ ହଁ ରାକୁ ବନେଇଛ କେବେ?
ହୁଁ ଉଁ ବନେଇଚି।
ଆଉ ପିଠା ଭିତରେ ସବୁ କଣ ପିଠା ଭଲ ଲାଗେ ଖାଇବା ପାଇଁ।
ପିଠା ଏ ମଣ୍ଡା ପିଠା ହେଇଯିବ ଆଳୁ ପିଠା ହଏ ବିରି ପି ଠା ହଏ।
ଯୁଁ ଆଳୁ ମଟ ମଟର ପୁର ଦିଆ ହୁଏ ନା କଣ ସିଜା ପିଠା
ହଁ ସିଝା ପିଠା।
ପିଠା ଗଢି ଆସେ?
ଉଁ ନାଇଁ ଗଢି ଆସେ
ଆଚ୍ଛା ଆଚ୍ଛା ଆଉ କୋଉ ପିଠା ବନେଇ ଆସେ?
ଉଁ ଚକୁଳି ପିଠା ଆସେ ଇଟିଲୀ ପିଠା ଆସେ।
ଆଉ ମିଠା ଭିତରେ ସବୁ କଣ ଭଲ ଲାଗେ ଖାଇବା ପାଇଁ?
ମିଠା ଗୋଲାପଜାମୁନ ଛେନା ପୋଡ ଭଲ ଲାଗେ ଆଉ।
ହଁ ହଁ ଆଉ ତୁମର କଣ କୁହ?
ତ କୁହ ତମକୁ କଣ ଭଲ ଲାଗେ ଖାଇବାକୁ?
ମୋତେ ବି ସେଇ ନନ୍ଭେ ଚିକେନ୍ ହିଁ ଖାଇବା ପାଇଁ।
ହଁ ଭେଜ ନନ୍ ଭେଜ?
ଭେଜ ଭଲ ଲାଗେ ଛତୁ ଭଲ ଲାଗେ ପନିର ଭଲ ଲାଗେ ଏମିତି ଆଉ। ଅରୁଆ ଭାତ ଡାଲମା କିନ୍ତୁ ବହୁତ ଭଲ ଲାଗେ।
ହୁଁ।
ରୋଷେଇ ମୁଁ ମୁଁ ତ କରେନି କିନ୍ତୁ ଚିକେନ ହେଲେ ମୁଁ ରୋଷେଇ କରେ।
ହଁ ହୁଁ।
ହଁ।
ଆଉ ଶାଡେ ତମର ଲାଇନି ଅଛି ଆଜି?
ହଁ ହଁ। ହଁ କରେଣ୍ଟ ଆମର ଅଛି ମାନେ ଗୋଟେ ଗୋଟେ ଫେଜରେ ଅଛି ଗୋଟେ ଗୋଟେ ଫେଜରେ ନାହିଁ ଏମ ତି ଆମ ଗାଁରେ ଆଜି ହେଇଛି।
ହଁ ଆମର ଲାଇନ ନାଇଁ ଇଆଡେ ତ। ହୁଁ।
ହଁ ବର୍ଷା ହଉଛି ନାଇଁ ବର୍ଷା ଏବେ ଛାଡ଼ିଗଲାଣି ଖରା ମା ଛାଡ଼ିଲାଣି ଯେ
ହୁଁ।
ଆଉ ତମେ ତମର ଆଜି କଣ ରୋଷେଇ ହବ?
ହ ଏ ଚିକେନ ଅଛ।
ରବିବାରେ ହଁ ରବିବାର ତାହେଲେ ଚିକେନ।
ହୁଁ। ରବିବାରେ ଜଣେ ଜଣେ ଆଇଁଷ ବି ଖାଆନ୍ତିନି।
ଆଇଁଷ ଖାଆନ୍ତିନି ତ ଆମର ବି ସେମିତି ରବିବାରେ ମା ହେରିରିକା ଖାଆନ୍ତିନି ବୋଲି ଆସେନି। ହ
ହଉ ହଉ ତମେ ଯାଓ କଣ ଚିକେନ କରିବ କହୁଛ ମୁଁ ରଖୁଛି ଆଉ।
ହଁ।